ଜୟ ହନୁମାନ। ଜୟ ହନୁମାନ। ଏଇ ହନୁମାନ
ଆଛା ଆଉ ଆପଣ ଅଁ ଯୋଉ ଶନିବାର ଭଲ ବାରରେ ଆମେ ଆଜି ତାଙ୍କ ବାରରେ ତାଙ୍କ ପ୍ରସାଦଟି ପାଇଚୁ ଆପଣଙ୍କୁ କେମିତି କଣ ଅନୁଭବ ହଉଚି ମତେ ତ ବହୁତ ଖୁସି ଅନୁଭବ ହଉଚି ଆଜ୍ଞା କିନ୍ତୁ ଅ ଅତ୍ୟନ୍ତ ମିଷ୍ଟା କରିଦେଇଥିଲେ ମି ଯୋଉ କୁହନ୍ତି ଅତ୍ୟନ୍ତ ମିଠା। ମାନେ କରିଦେଇଥିଲେ ସେଥିପାଇଁ ଅତ୍ୟଧିକ ଖାଇ ହଉନି। ନାହିଁ ଅଳ୍ପକରେ ପୁରା ପାଟି ବାନ୍ଧି ଦଉଚି ହଁ ଅଧିକ ମିଠା ପଡି ଯାଇଛି ନହେଲେ ବହୁତ ଭଲ ଲାଗେ ହନୁମାନଙ୍କର ଯୋଉ ଚୁଡୁମୁଆ ଭୋଗଟି ସବୁଠାରୁ ପ୍ରିୟ ଭୋଗ ବହୁତ ସେଇଟା ସ୍ଵାଦିଷ୍ଟ ଲାଗେ କିନ୍ତୁ ଆଜି ଅ ଅତ୍ୟଧିକ ମିଠା ପାଇଁ ଆ ସେଇଟା ଖାଇ ହଉନାହିଁ। ମାନେ ଆପଣ ତ ମୁଁ ଶୁଣିଚି ଅଧିକ ମିଠା ମିଠା ଖାଆନ୍ତି ଆପଣଙ୍କୁ ମିଠା ଲାଗଚି ମାନେ ଜାଣିଥିବେ ସେ ଜିନିଷ
ନାଇଁ ଅଧିକ ମିଠା ଖାଏ ମିଠା ମିଠା ହଉ ଏତେ ଖାଉନି। ଦାନ୍ତ ବିନ୍ଧି ପକେଇଲା ଖାଇକି। ଆଗରୁ ଅଧିକ ମିଠା ହଁ ନା ଆଉ ମିଠା ଫିଠା ଏତେ ଖାଉନି।
ଆଚ୍ଛା ବୟସ ହେଲା ପରେ ସବୁ କିଛି କମିଯାଏ ମିଠା ଲୁଣ ଏସବୁ କମ ତେଲ ମସଲା ହଁ ବୟସ ହେଲେ ଭଲ କ ଥା ଆପଣ ମାନେ ସ୍ୱାସ୍ଥ୍ୟ କୁ ଜଗିବା ସେମିତି କହିବାନି ଯେ ଆମେ ତ ଯେତେବେଳେ ଯାହା ହେବା କଥା ହବ ମାନେ ଭଲ ଲୋକଙ୍କୁ ବି ରୋଗ ହଉଚି ଖରାପ ଲୋକଙ୍କୁ ବି ହଉଚି କିନ୍ତୁ ଆମେ ତା ବୋଲି ସା ପ କତିରେ ଗୋଡ ଦେଖେଇବା ନା କୁଅକୁ ଡେଇଁ ପଡିବା ଜାଣି ଶୁଣି କହୁନାହାନ୍ତି ଆମେ ପୁଣି ଜଗିବା ଆମ କର୍ତ୍ତବ୍ୟ ଆମ ଶରୀର ପାଇଁ ଆମେ ଆମ ଶରୀରକୁ ଭଲ ନ ପାଇଲେ ଆଉ କିଏ ପାଇବ ଆମ ଶରୀରକୁ ଆମେ ଭଲ ପାଇବା ଭଗବାନ ଆମକୁ ସେ ଶରୀର ଟା ଦେଇଛନ୍ତି ଆମେ ଆମ ଶରୀରକୁ ଭଲ ପାଇବା ତା ଆମର ଯେତିକି କର୍ତ୍ତବ୍ୟ ତା ପାଇଁ ଇଁ ଯୋଉଟା ଭଲ ଆମେ କରିବା ସେଣିକି ଯେତେବେଳେ ଯାହା ହେବାର ଥିବ ହବ। ସେଇଟା ଭଗବାନ ଭାଗ୍ୟ ଇଚ୍ଛା ତା ବୋଲି ଆମ ଶରୀରକୁ ଆମେ କେବେ ଅନାଦାର କରିବାନି। ଯୋଉଟା ଭଲ ଆମ ଶରୀର ପାଇଁ ପାଟି ସ୍ଵାଦ ଖୋଜିଲେ କଣ ହବ ଆମେ ଆ ପାଟି ସ୍ୱାଦ ପାଇଁ ବହୁତ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ମିଠା ଖାଇବା ମଇଦା ଖାଇବା ଆମ ସ ଶରୀର ପାଇଁ ସେଇଟା କ୍ଷତି ନା ହଁ ଆଉ ଆପଣ ଟିକେ କୁହନ୍ତୁ ଆମର ଗୋଟେ ଭଲ ରୋଷେଇ କିମ୍ବା ଗୋଟେ ଭଲ ବୁଲିବା ସ୍ଥାନ ତା ବିଷୟରେ ଆପଣ ଗୋଟା କୁହନ୍ତୁ। ଗୋଟା ଭଲ ରୋଷେଇ ଆଉ କି ଗୋଟେ ଭଲ ବୁଲିବା ସ୍ଥାନ କି ଆମ ପର୍ବ ପରମ୍ପରା
ଆମେ ଯ ଆମେ ଗଞ୍ଜାମ ଜିଲ୍ଲାରେ ଚିଲିକା ଦେଖିଲୁ।
ଆରେ ବା। ଚିଲିକା ଦେଖିଛନ୍ତି, ଡର ଲାଗିଲାନି ଭୟ ଲାଗିଲାନି?
ହଁ ବହୁତ ଡର ଲାଗିଲା।
ଆଚ୍ଛା।
ଆ କାଳି ଯାଇକି ଦେଖିଲୁ, ଚିଲିକା ମଝିରେ ଭଗବ ତିିି ମନ୍ଦିର ଦେଖିଲୁ।
ଆଚ୍ଛା।
ସେଇଠୁ। ଉଁ କଣ୍ଟିଲ ନୀଳମାଧବ।
ଆଚ୍ଛା।
ନାରାୟଣୀ। ଆଉ ଗୋଟେ ଚଣ୍ଡି ମାଙ୍କର ମନ୍ଦିର। ଦେଖିଲୁ ବହୁତ ଭଲ ଲାଗିଲା। ସେଇ ବୁଲିବାରେ ଆଉ ଚିଲିକାରେ ତ ଯୋଉ ଡର ଲାଗିଲା ଯୋଉ ପକ୍ଷୀ ମାନେ ସବୁ ଉଡୁଛନ୍ତି।
ଆଚ୍ଛା ଆଚ୍ଛା। ଆଉ? ।
ହୁଁମ୍।
ଆଉ ଆଉ ଟିକେ ବର୍ଣ୍ଣନା କରନ୍ତୁ ଆଉ ସବୁ କଣ କଲେ ସେଠି ଆଉ? ଆ କଣ ଖାଇବା ପିଇବା କଲେ ଆଉ କଣ ମାନେ କିଣାକିଣି କଲେ? ଆଉ ସବୁ ଟିକେ ବର୍ଣ୍ଣନା କରନ୍ତୁ?
ସେଠୁ ଆମର କିଣିଲୁ ଏଇ ମାଳି, ଚୁଡି।
ଆଚ୍ଛା।
ତୁଠିକ ସବୁ ଆଣିଲୁ କଡା ଠାକୁରଙ୍କ କଡା, ଶଙ୍ଖା ଏଇ ସବୁ ଦିନିଷ କିଣି କି ଆଣିଲୁ।
ଆପଣଙ୍କ ପରିବାରରୁ କଣ ସମସ୍ତେ ଯାଇଥିଲେ ନା ଆପଣ ଖାଲି ଯାଇଥିଲେ?
ନାଇ ଆମ ପରିବାରରୁ ଆମ ଯାହା ଯାଇଥିଲେ। ଆମ ଏଇ ବଡ ଯା ଦି ତିନି ଜଣ ବଡ ଯା। ସବୁ ଯାଇଥିଲୁ ଆମେ ବସ୍ ହେଇଥିଲା ବଡ ବସ୍ ବଡ ବସ ରେ ପୁରା ଫୁଲ ହେଇକି ଯାଇଥିଲୁ ଗାଁ ସାରା।
ଆଚ୍ଛା ଛୋଟ ପିଲାଙ୍କୁ ନେଇଥିଲେ କି?
ଛୋଟ ପିଲା ଆମ ନାତି ନା ତୁଳି। ଯାଇଥିଲେ ନାତୁଣୀ ଯାଇନଥିଲେ ନାତି ଯାଇଥିଲା। ଅତି ଛୋଟ ପିଲାକୁ ନେଇନଥିଲୁ ନାଇ ଅତି ଛୋଟ ପିଲାଙ୍କୁ ନେଇନୁ।
ଆଚ୍ଛା ଆଚ୍ଛା। ଓ ତାହଲେ ଭଲରେ ଯାଇକି ଭଲରେ ଆସିଛନ୍ତି କିଛି ଅସୁବିଧା ହେଇନି। ଆଛା ଆପଣଙ୍କୁ ସେଠି ଯେତେକ ମାନେ କହିଲେ ଦେବୀ, ଦେବତାଙ୍କ ମନ୍ଦିର ତାଙ୍କ ନାଁ ଆପଣଙ୍କୁ ସବୁଠାରୁ କଉଠି ଭଲ ଲାଗିଲା? ମାନେ ଆ ଖୁସି ଅନୁଭବ କଲେ କେଉଁ ଜାଗାରେ?
ବେଶୀ ଭଲ ଲାଗିଲା କାଳିଜାଇ ମନ୍ଦିରରେ ସମୁଦ୍ରରେ ଗଲୁ ଯୋଉ ଡର ଲାଗିଲା ଆ। ଏପ ଡଙ୍ଗା ବୁଡିଯିବ ନା କଣ ଯେମିତି ହଲ ହଲ ହେଇକି?
ହଁ। ବାବାରେ ସେ ମୁହୂର୍ତ୍ତଟି ମାନେ ପୁରା ଛାତି ଥର ମାନେ ଦୃଶ୍ୟ ହେଇଥିବ ନାଇଁ କି?
ପ୍ରବଳ ଡର। ପ୍ରବଳ ଡର ଲାଗିଲା। ମାଁ ପହଞ୍ଚିଲୁ ସେଠି। ଫଟ ଫଟ ସବୁ ଉଠେଇଲେ ଫଟୋ ଉଠେଇକି ସେଠୁ ଭୋଗ ଭୋଗ ରାଗ କଲୁ ଖାଇଲୁ କିଣିକି ସବୁ ଗୁପଚୁପ, ଆଇ କ୍ରିମି ଖାଇଲେଠକୁ ଆସିଲୁ ଆଉ।
ଆଛା ଆପଣଙ୍କୁ କେତେ ଦିନ ଲାଗିଲା ମାନେ ଯିବା ଆସିବା ପାଇଁ? ଏତେ ଜାଗା ବୁଲିଛନ୍ତି।
ଆମେ ରାତି ଆମେ ରାତି ଏଗାରଟାରେ ଗଲୁ ବସରେ ଏଠୁ
ଆଚ୍ଛା।
ସାରା ବସିଲୁ ଯାଇ ପହଞ୍ଚିଲୁ ଭୋର ଭୋର। ଭୋରୁ ଭୋରୁ ପହଞ୍ଚିକିରି ଗାଧୁଆ ପାଧୁଆ କଲୁ ସେଠୁ ଠାକୁର ଦର୍ଶନରେ ଗଲୁ ଆଉ। ସିଦ୍ଧ ଭୈରବୀ କତିରେ ପ୍ରଥମ ପହଞ୍ଚିଲୁ।
ଆଛା ଆଉ ଆପଣଙ୍କ ପାଖରେ ଗୋଟେ ପଶୁ ଶୁ ଙ୍କର ରାବିବା ଶବ୍ଦ ଶୁଭୁଛି ତାଙ୍କୁ କଣ ଭୋକ କଲାଣି କି ଶୋଷ କଲାଣି କଣ ତାଙ୍କର ଅସୁବିଧା ହଉଛି? ଆଛା ଆଛା।
ସେ ତିନିଟା ସାଢ଼େ ତିନିଟା ବେଳକୁ ନାଇଁ ସେ ତିନିଟା ସାଢ଼େ ତିନିଟା ବେଳ ହେଲେ ଯାଆନ୍ତି ଆଉ ଟିକେ ପାଗ ଟିକେ କୋହଲା କଲାଣି ତ ସେ ସେଥିପାଇଁ ବୋବିଲେଣି ଚରିବାକୁ ଯିବେ ବୋଲି
ପଶୁ ହେଲେ ବି ସେ ଜାଣି ପାରୁଛନ୍ତି? ଆଛା ଗୋଟେ ବଢିଆ କଥା ଟିକେ କହିଲା ଆପଣ ତ ପଶୁ ମାନଙ୍କ ସାଙ୍ଗରେ ଧର ଗାଈ ହୁଅନ୍ତୁ କି ଛେଳି ହୁଅନ୍ତୁ ଆପଣ କାରବାର ହଉଛନ୍ତି କେବେ ଅନୁଭବ କରିଛନ୍ତି। ମାନେ ସେମାନେ ଆପଣଙ୍କ କଥା ବୁଝିପାରୁ ଥିବେ ଆଉ ଆପଣ ବି ତାଙ୍କ କଥା ବୁଝିପାରୁଥିବେ ଏମିତି କେବେ ହେଇଛି? ଆପଣଙ୍କ ସାଙ୍ଗରେ ମାନେ କଣ ସବୁ ହେଇଛି କହିଲେ ଯେମିତି ଏଇନା ଆପଣ ଜାଣି ଦେଲେ ସେ ବୋବଉଚନି ଚରିବାକୁ ଯିବେ ବୋଲି ସେମିତି ଗାଈ ମାନଙ୍କ କଥା
ଗାଈ ଚରିବାକୁ ଗାଈ ଚରିବାକୁ ହେଲେ ସବୁ ଗାଈ ବୋବେଇବେ
ଆଛା ଆଛା ଜାଣିଦେବେ ଆପଣ ପୁରା ଆଛା ଆଉ ଗାଈ ମାନେ ବି ଆପଣଙ୍କ ଭାଷା ବୁଝିପାରନ୍ତି?
ଗାଈ ମାନେ ଆମେ ଧର ବିଲୁକୁ ଯାଇଥଉଁ ଆମ ଗାଈ ଯିଏ ହେଇଥିବ ସେ ଆମକୁ ଦେଖିଲା ମାନେ
ଆଛା ଏ ଭଗବାନ ଶୁଣିକି ବହୁତ ଖୁସି ଲାଗୁଛି ମାନେ ପଶୁ ହେଲେ ବି
ଜେଝା ଜେଝା ଙ୍କର ଗାଈ ସମସ୍ତଙ୍କର ଯେଝା ଲୋକଙ୍କୁ ଦେଖିକି ସେମାନେ ବୋବେଇବେ।
ବଢ଼ିଆ ଆଉ ହ୍ନୁ ହ୍ନୁ। ଯାହା ହଉଁ ଆମେ ଯୋଉଁ କିଣି ହଁ କୁହନ୍ତୁ?
କୁକୁଡା ବି ଅଛି ହଁ, କୁକୁଡା ଅଛି। କୁକୁଡ଼ା ଅଣ୍ଡା ଦିଅନ୍ତି। ଆମର ସମସ୍ତେ ସିଝେଇ ଖାଆନ୍ତି। ତରକାରୀ ରନ୍ଧା ହୁଏ
ଆପଣ ପୁରା ସବୁ ଜିନିଷ ମାନେ ଦେଶୀ ପାଉଛନ୍ତି। ଯୋଉଁ ଆଜିକାଲି ଦୁନିଆରେ ଯୋଉଁ ଭେଜ ଜାଲ ହଉଛି। ଆଜି ଆମେ କ୍ଷୀରଟା କିଣିକି ଖାଇଲେ ତା ଦେହରେ ବହୁତ ପାଣି ଆସୁଛି ପାଉଡର ବି ମିଶେଇ ଦଉଛନ୍ତି କ୍ଷୀରରେ ତାପରେ କୁକୁଡା ଅଣ୍ଡା ବି ଏବେ ମିଶିଲାଣି ଆସିଲାଣି ମାନେ ତାର ଅପବ ବ୍ୟବହାର କରୁଛନ୍ତି କୁକୁଡା ଅଣ୍ଡାର ଆଉ ମାନେ ଭଲ ଅଣ୍ଡା ଆସୁନି। ଯାହା ଆପଣ ଘରେ ସବୁ କିଛି ମାନେ ଦେଶୀ ଜିନିଷ ଭଲ ଜିନିଷ ପାଉଛନ୍ତି। ବହୁତ ମାନେ
ଆମର ବାରିରେ ହଳଦୀ ଦିଇ ବର୍ଷର ହଳଦୀ ଏ ବର୍ଷ ଖୋଳା ହେଇଥିଲା ଖୋଳା ହେଇଥିଲା ଆମେ ତାକୁ ସିଝେଇଲୁ ସିଝେଇକି ଶୁଖେଇଲୁ। ଶୁଖିଗଲା ପରେ କଳକୁ କୁଟିବାକୁ ଦେଇଥିଲୁ ଗୁଣ୍ଡ ହେଇକି ଆଇଛି ଆମର ଏନା ବର୍ଷ ସକା ଯିବ ସେ ହଳଦୀ।
ଆଛା ମାନେ ଆପଣଙ୍କର ହଳଦୀ ବି କିଣା ନାହିଁ। ଘରେ ହଳଦୀ ବି ପ୍ରସ୍ତୁତ କରୁଛନ୍ତି ଯାହା ହଉଁ। ବହୁତ ଖୁସି ଲାଗୁଛି ମାନେ ଯିଏ ବି ଶୁଣିବେ ଆମ ଏଇ ଯୋଉଁ ବ ବାର୍ତା ଟି ମାନେ ବହୁତ ମାନେ ଶୁଣିକି ଆଜିକାଲି ଯୁଗରେ ମାନେ ସବୁ ହେଉଛି ଆପଣଙ୍କ ଘରେ ସେମାନେ ବି ବହୁତ ଖୁସି ହେବେ। ଏଇଟା ଆମର ଯୋଉଁ କଥାବାର୍ତ୍ତା ଟା ଯିଏ ଶୁଣୁଥିବେ ଏଇନା ବହୁତ ଖୁସି ହଉଥିବେ ଯାହା ହଉଁ ଆଙ୍କର ମାନେ ହଳଦୀ ବି ଚାଷ କରୁଛନ୍ତି। ମାନେ ଆଜିକାଲି ତ ହଳଦୀ ଗୁଣ୍ଡରେ ଯୋଉଁ କିଣା ପକେଟ ହଳଦୀ ଗୁଣ୍ଡରେ ବହୁତ କିଛି ମିଶୁଛି ଅପ୍ର ମିଶ୍ରଣ ହଉଛି। କିନ୍ତୁ ଯାହା ପୁରା ମାନେ ଖାଣ୍ଟି ହଳଦୀ ଯାହାକୁ କୁହନ୍ତି ଆପଣ ହଁ ଆଚ୍ଛା। ଯାହା ହଉ ବହୁତ ଶୁଣିକି ଖୁସି ଲାଗୁଛି ଆପଣଙ୍କ କଥା।
ଆମ ବା ଆମ ବାରିରେ ବି ବହୁତ ପ୍ରକାର ଫୁଲ ଲାଗିଛି।
ଆଚ୍ଛା।
ଫୁଲ ତୋଳିବାକୁ ଆମର ଆଉ କା ଗଛକୁ ଯିବାକୁ ପଡେନି।
ଯାହା ହଉ ମାନେ ଭଗବାନ ଭଗବାନ ଆପଣଙ୍କୁ କିନ୍ତୁ ବହୁତ ଭଲ ଜାଗାରେ ରଖିଛନ୍ତି। ବହୁ ମାନେ ତାଙ୍କ ପାଇଁ ବି ମାନେ ଲୋ ଲୋକ ଫୁଲ ପାଇଁକା ଆ ବାଡିକି ଯା ତା ବାଡିକି ଯା କେତେ କଥା ହୁଏ କେତେ ବି ଝଗଡା ଝାଟି ଲାଗେ ଆପଣଙ୍କୁ ସେ ଏତିକି ବି ଭଗବାନ କରିନାହାନ୍ତି କି ଆପଣ କେବେ କୋଉଠିକି ଯିବେ। ତାଙ୍କ ପାଇଁ ଫୁଲ ଆଣିବାକୁ କୋଉଠିକି ଯିବେ।
ନା ଆମର ଫୁଲ ଗଛ ଧଳା ମନ୍ଦାର, ନାଲି ମନ୍ଦାର, ଥୋପା ମନ୍ଦାର, ଥୋପା ଟଗର ସାଧା ଟଗର ନାଲି କନିଅର ଧଳା କନିଆର, ହଳଦିଆ କନିଅର ସବୁ ଫୁଲ ଗଛ ଲାଗିଛି।
ବହୁତ ବଢ଼ିଆ। ଆଉ ମାନେ ଆପଣଙ୍କ ବାଡିକି ବୋଧେ ଲୋକ ଆସୁଥିବେ ନେବା ପାଇଁ ମତେ ଯେତିକି ଲାଗୁଛି ଆପଣଙ୍କ
ସକାଳୁ ଆସନ୍ତି ସବୁ ଆମ ଘର ପାଖ ଲୋକମାନେ
ଆଚ୍ଛା ଆଚ୍ଛା ସମୟ ହେଇଗଲା ଆମର ଆଉ ଆଉଥରେ ଆମେ କଥା ହବା ନା ଆପଣ ବିଶ୍ରାମ ନେବେ?
କଥା ହୁଅନ୍ତୁ।
ଆଚ୍ଛା ଠିକ୍ ଅଛି, ମୁଁ ଆଉଥରେ ଆପଣଙ୍କୁ କଲ୍ କରୁଛି। ।